ହଁ ସକାଳ
ଶୁଭ ସକାଳ। କଣ କରୁଛ?
ହଁ ବସିଛି ଆଉ ତମେ କଣ କରୁଛ? ହୁଁ ଖାଇ ସାରିଲିଣି।
କଣ ଖାଇଲେ?
ବରା, ଏଡ୍‌ଲି।
ତମେ କ'ଣ ଖାଇଚ?
ପକୁଡ଼ି।
ଘରେ କରା ହେଇ--ଲା, ଇଟ୍ଲି, ବରା, ଇଟ୍ଲି।
ନାଇଁ ନାଇଁ, ଘରେ ନାଇଁ। ବଜାର୍ ଯାଇଥିଲି ତ, ନେଇ ଆ--ଲି ଦୋକାନ୍‌ରୁୁ।
ହ ହ
ଘରେ କେହି କରୁ ନା--ନ୍ତି।
ନା ନା, ରୋଷେଇ ତ ଚାଲ୍ଚି ଏବେ। କରୁଛନ୍ତି ଆ
ନାଇଁ ନାଇଁ ଟାଉନ୍‌ ରେ ରହୁଚି ଆଉ।
କ'ଣ? ତମର ଘରେ କର୍ଥିଲ କି ବନେଇ ଥିଲ?
ହଁ, ଘରେ ବନେଇ ଥିଲେ।
ହୁଁ ହୁଁ, କିଏ, ତମେ ବନେଇ ଥିଲ ନା? ହୁଁ, ଘରେ ମାମୁଁ।
କେମ୍ତି କ'ଣ ସେଟା ପକୁଡ଼ି ବନେଇଲ?
ବେସନ୍‌ ପକେଇବ, ଯେତିକି କରିବାର ଅଛି ସେତିକି ପରିମାଣରେ। ବେସନରେ ପିଆଜ ଲଙ୍କା ପକେଇବ। ତା'ପରେ କଡ଼େଇରେ ତ ତେଲ ପକେଇକି, ଗରମ୍ କରି, ତାକୁ ଛାଣିବା ଆଉ ହେଇଗଲା।
ଆଚ୍ଛା।
କ
ଆଉ କ'ଣ ସେ ମେସିଙ୍ଗା ପତ୍ର ସେ--ଟା ପକାନ୍ତି ପରା?
ହଁ, ସେଇଟା ପକାନ୍ତି। ଥିଲେ ପକେଇବ, ନଥିଲେ ସେମିତି କର୍
ପାଗ, ହଁ, ଏପଟେ ଆଜି ଖରା ପକେଇଚି ଆଜି। କାଲିଠୁ କାଲି ରାତିଠୁ ବହୁତ ଗରମ ହଉଛି।
ହଁ ଆମର ଏପଟେ ଖରା ହଉଛି। ସକାଳେ ଟିକେ ମେଘୁଆ ପାଗ ଯେଇଥିଲା
ଆଚ୍ଛା। ହୁଁ, ହୁଁ। ତୋମ ପଟେ କେମିତି ଏ, ମାନେ କଣ ବାହାଘର କେମିତି ହୁଏ ତୋମ ପଟେ?
ଆ ଆମ ପଟେ ବାହାଘର ଯେମିତି ସ- ମାନେ ସବୁଆଡେ ହୁଏ ସେମିତି ହୁଏ। କେତେ ଉପରିକ ଯାଉଛୁ?
ହଁ ମାନେ ମାନେ ବେଦୀରେ ବାହା ହଅନ୍ତି ତାପରେ ଭୋଜି। ତାପରେ ନାଚ ମାନେ ଡିଜେ ରେ ନାଚ ନାଚି କରନ୍ତି ସେମିତି ହୁଏ।
ଆମର ସେମିତି ହୁଏ।
ହୁଁ, ହୁଁ, ହୁଁ। ମାନେ ତାର ପ୍ରସ୍ ତାର ମାନେ କେମିତି ପ୍ରଥମେ କଣ ହୁଏ?
ହଁ ପ୍ରଥମେ ଦେଖିବାକୁ ଗଲେ ଆମ ଏଠୁକୁ ଆସିକି ଅଲଗା ଦେଖିଲି ତ ମୁଁ କହୁଛି ଯାହା ଦେଖିଲି। ଅ, ଏଠି ମାନେ ବାହାଘର ଅଛି ସେଦିନ ଅଁ, ଏଇଠି ଗାଁ ଅ, ମାନେ ପୂଜା କରିବେ ଗାଁ ର ଇଷ୍ଟ ଦେବୀଙ୍କୁ ପୂଜା କରିିବେ। ସେଉଠୁ ପ୍ରତି କଣ କଣ ଭୋଗ ପୂଜା କରିବା ପାଇଁ। ଯେତେବେଳେ ଯିବେ ଏଇ ଗାଁର ଝିଅ ମାନେ ସମସ୍ତେ ଓ ଡ୍ୟାନ୍ସ କରି କରି ସେଇଠି ନାଚି ନାଚି ସିଏ ଯିବେ ତାପରେ ଧରିକି ଆସି କିଏ କଣ ଦେଖ ସେ ବୋଧେ ବର ବରଙ୍କୁ ଲଗେଇବେ। କି ସେ ବାହାହେବେ, ତାପରେ ସେଇଠି ହଳଦୀ ଗାଧୁଆ ହବ। ତ ସବ୍ ତାପରେ ସମସ୍ତେ ହଳଦୀ ଏମିତି ଗାଧେଇକି ନାଚି ନାଚି ଡିଜେ ବଜେଇକି ଯି
କନିଆଙ୍କ ଶାଢୀ ଯୋଉ ପିନ୍ଧୁଛନ୍ତି।
ହଁ ଠିକ ରେ ଭଏସ୍ ଶୁବୁନି ଟିକେ।
ଶୁବିଲା।
ହଁ ଟିକେ କମ ଶୁଭୁଛି।
ଏବେ ଠିକ ଶୁଣା ହଉ
ନାଇଁ ଆଉ ଟିକେ ଅଧିକ। ଭଏସ୍ ଟା ଟିକେ କମ ଆଉଚି ଆଉ। ସାଉଣ୍ଡୁ। ହେଲୋ।
ଏବେ ଶୁଭା ହେଲା?
ହଁ ଏବେ ଶୁଭିଲା।
ହଁ। ତ ସେମିତି ନାଚି ନାଚି ଯିବେ ତାପରେ ଆସିବେ ଘରେ ଦେଖେଇବେ। ତାପରେ ବାରାତି ତ ସେଇଠି ନାଚି ନାଚି ଯିବେ ତାପରେ ଝିଅ ଘରେ ପହଞ୍ଚିବେ ତ ଏପଟେ ଖା ପିଆ ହବ। ସାଙ୍ଗ ସାଗେ ବେଦୀରେ ବସିବେ ମା ବାପ ଯେମିତି ଏ
ମାନେ ସେ ବାହାଘର ଟା ଝିଅ ଘରେ ବି ହବ, ପୁଅ ଘରେ ବି ହବ ଦି ଥର?
ନାଇଁ ନାଇଁ ନାଇଁ ଯିଏ ଘରେ ହବ ଥରେ ତ ବାହାଘର ହୁଏ।
ହଁ ହଁ।
ହଁ ସେଠି ହବ ଭଲ ବାହାଘର।
ନେଇକି ପଳେଇ ଆସନ୍ତି।
ହଁ ନେଇକି ପଳେଇ ଆସିବେ। ତାପରେ ଯଠି ବନ୍ଦାପଣା କରିବେ ତାଙ୍କୁ ବନ୍ଦେଇବେ ତାପରେ ଘରକୁ ଆଣିବେ।
ଓଁ ହଁ।
ତାପରେ ପୁଅ ଭଳେ ବହୁଛିତିକ ହୁଏ ସମସ୍ତେ ଆସନ୍ତି। ସେତିକି ସଠୁ ତାଙ୍କର ଥିବା ପରିବାର ସାଙ୍ଗ।
ହଁ। ହଁ ସେମିତି ତାହେଲେ ହୁଏ।
ହଁ ଆପଣଙ୍କ ଗଟେ ଟିକେ ଅଲଗା ହୁଏ କି
ଆମ ଗୋଟେ ହଁ ସେମିତି ହଁ ଆମ ଗୋଟେ ବି ହୁଏ କିଛି ଏତେ ଅଲଗା ନାହିଁ ସେମିତି ହଁ। ସେ ହଳଦୀ ସେଇଟା ମୁଁ ଜାଣିନି ହଳଦୀ କଣ କରନ୍ତି କିନ୍ତୁ ଝିଅ ମାନଙ୍କ ଝିଅ ମ ଝିଅ ଘରକୁ ଯାଆନ୍ତି ସେଠି ହିଁ ବାହାଘର ହୁଏ। ନିର୍ବନ୍ଧ ଫାଷ୍ଟ ନିର୍ବନ୍ଧ ହୁଏ ତାପରେ ନିର୍ବନ୍ଧ ହେଲା ବେଳକୁ ମାନେ ତାଙ୍କର ଯାହା ଯାହା ବି ନିୟମ ଥିବ।
ହଁ।
ମାନେ କଣ ତାଙ୍କର ଉ ଏପଟେ ଆମର ସେ ମଦ ପାାଣି କଣ ଦେବେ ସେମିତି କୁହନ୍ତି। ଛେଡା ଦିଅନ୍ତି ହଁ ସେତି ଦେଇକି ତାପରେ ତାଙ୍କର ରିଙ୍ଗକୁ ଏକ୍ସଚେଞ୍ଜ କରନ୍ତି। ସେମିତି ସରିଲା ପରେ ସେ ଧୁ ସରିଥାାଏ ତାପରେ କିଛି ଦିନ ପରେ ପୁଣି ଥରେ ବାହାଘରର ସବୁ ମୁହୂର୍ତ୍ତ ଦେଖିକି ବାହାଘର ଠିକ କରନ୍ତି ଆଉ। ଝିଅ ଘରେ ହ ବାହାଘର ହୁଏ ଆଉ।
ହଁ।
ହଁ ତାଙ୍କ ମାନେ ସବୁ କିଛି ଡିଯେ ଫିଜେ ନହି କି ଯାହା ବି ବାଜା ଫଜା ଏମିତି ହେଇକି ତାଙ୍କୁ ଝିଅ ଘରକୁ ଯାଆନ୍ତି ସେଠି ବାହାଘର ସରିଲା ପରେ ପୁଣି ଥରେ ନେଇକି ପଳେଇ ଆସନ୍ତି। ହୁଁ।
କେବେ ଯାଇଛନ୍ତି ଗାଁ ଭିତରେ
ଆସିଲା ଆସିଲା ପରେ ଗୋଟେ ଦି ଦିନ ପରେ ମାନେ ସେମିତି ବାର ଦେଖିକି ତାପରେ ଆଉ ଗୋଟେ ଭୋଜି ହୁଏ ଆଉ ପୁଅ ଘରେ ଆଉ।
ତ
ହୁଁ। ସେ ହଳ ହଳଦି ଏପଟେ ଖେଳନ୍ତିନି ହଳଦି ହୁଁ। ମୁଁ ଜାଣିବାର ଏମିତି ଖେଳୁନାହାନ୍ତି ମାନେ ସେଇଟା ହଳଦୀ କଣ ପାଇଁ।
ହଳଦୀ
ତାର ନିୟମ ଅଛି।
ଆ ଗାଁରେ ଚାଲୁଛି ସେମିତି ଯେମିତି ନିୟମ କରିଥିବେ ଗାଁ ରେ ତାଙ୍କର ଥିବ।
ଆଉ କାହାର କେମିତି ନା ହୁଁ
ହୁଁ
ଭଲ
ହ
ଆଉ କୁଆଡ଼େ ବୁଲିବାକୁ ଯାଇଥିଲେ ନା ନାହିଁ ଆଜି ସକାଳୁ।
ନାଇଁ କୁଆଡ଼େ ବୁଲିବା ପାଇଁ ନାଇଁ ଆଜି ତ ଘରକୁ ଯିବୁ। ସବୁ ସରିଗଲା ବାହାଘର
ହଁ ବାହାଘର ପାଇଁ ଯାଇଥିଲେ କି?
ହଁ
ହଁ ହଁ ହଁ ସରିଗଲା ତାହେଲେ।
ହଁ ସବୁ କିଛି ସରିଗଲା। ତାପରେ ଘରକୁ ଗଲେ ଯାହା କଲେଜ ଯିବାର ଅଛି ଯିବୁ।
ହଁ ହଁ
ପଢ଼ାପଢ଼ି କରିବୁ ଆଉ।
ହୁଁ ମାନେ ଝିଅ ମାନେ ଝିଅ ତମେ ଝିଅ ଘର ପଟେ ନା ପୁଅ ଘର ପଟେ।
କୋଉ ଘର ପଟେ?
ହଁ ହଁ ମାନେ ଓହୋ ମାନେ ଭୋଜି ସରିଲା ସବୁ।
ହଁ ସବୁ ସରିଗଲା।
ଆଚ୍ଛା
ଏପଟେ ଏପଟେ ନାଇଁ କି ଏ ଯୋଉ କଣ କନ୍ଦମୂଳ କହନ୍ତିନି, କନ୍ଦା ଯୋଉ
ହଁ
ହଁ ସେଇଟା ଗଛ ଉପରେ ବି ଥାଏ ନା ଏମତି ଗଛରେ
କୋଉ ଗଛ କହିଲେ?
ମାନେ ଯୋଉ କନ୍ଦମୂଳ କୁହନ୍ତି ଗୋଟେ କନ୍ଦା କନ୍ଦା ଟଇପର କହୁଛନ୍ତି। ମାନେ ମୁଁ ଜାଣିଥିଲି ତଳେ ଥାଏ ମାଟି ତଳେ କିନ୍ତୁ ମୁଁ ଏଇଠି ଦେଖିବାକୁ ପାଇଲିି କି କନ୍ଦା ସେଇଟା ଗଛରେ ବି ଫଳି ଥାଏ। ସେଇଟା କନ୍ଦା କହନ୍ତି ଆକୁ।
ହଁ କି ହଁ ସେଟା ତ ମାଟି ସେତେବେଳେ ମୁଁ ବି ଶୁଣିଛି ମାଟି ତଳେ ହିଁ ହୁଏ ଏପଟେ। ସେପଟେ ହେଇଥିବ କେଜାଣି
ହଁ ମୁଁ ଆଜି ମାନେ ନୂଆ ଦେଖିଲି ସେଇଟା।
ହଁ ହଁ ନାଇଁ ମୁଁ ମାଟି ତଳେ ଖୋଳିବାର ହଁ ଦେଖିଛି କନ୍ଦମୂଳ।
ହଁ
ମାଟି ତଳେ ହିଁ ଫଳେ। ସେ କଣ ଡାଲମାରେ ପକେଇବ ନା ଡାଲି
ହଁ ତରକାରୀରେ ପକାନ୍ତି ସବୁ।
ହଁ ତରକାରୀ ଡାଲମା
ତମକୁ ଆସେ ଘାଣ୍ଟ ତରକାରୀ ରୋଷେଇ କରି?
ନାହିଁ ମତେ ଖାଲି ଆଳୁ ଭଜା କରିଆସେ ଆଉ ଭାତ।
ସେଇଟା ତ ସମସ୍ତଙ୍କୁ ଖାଲି ଆସେ।
ଘାଣ୍ଟ ତରକାରୀ କେବେ କରିନି ଆଉ। କଲେ ଆସିପାରେ କଣ କେବେ ଚେଷ୍ଟା କରିନି।
ଚେଷ୍ଟା କରିବ ଥରେ କେବେ କରିବା ପାଇଁ କେମିତି ହଉଛି।
ହଉ ହଉ। ହଉ। ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟ